ବନ୍ଧୁ
ପ୍ରଣାମ ପ୍ରଣାମ।
ହୁଁ କେମିତି ଅଛନ୍ତି?
ମୁଁ ଭଲ ଅଛି ଆଉ ଆପଣ?
ମୁଁ ବି ଭଲ ଅଛି ଆଉ ଆପଣ କଣ କରୁଚନ୍ତି?
ମୁଁ ଏବେ ବାହାରେ ବୁଲାବୁଲି କରିଛି ଆଉ ଆପଣ?
ହଁ ମୁଁ ଏଇ ବିଶ୍ରାମ କରିୁଚି ଆଉ। ଆଉ ଆପଣ ମାନେ ଏମିତି ବୁଲୁଚନ୍ତି ନା କିଛି ବ୍ୟବସାୟ କରୁଚନ୍ତି ନା ଆ ପାଠ ପଢୁଚନ୍ତି ବିଦ୍ୟାଳୟରେ ପାଠ ପଢୁଚନ୍ତି ନା କଣ କ କାର୍ଯ୍ୟ କଣ କରୁଚନ୍ତି?
ଦେଖନ୍ତୁ ମୁଁ ଏବେ ଯୁକ୍ତ ତିନରେ ପଢୁଛି ଯାହା ମୋର ଏହା ଶେଷ ବର୍ଷ ଏହା ସରିବା ପରେ ମୁଁ ମୁଁ ଭାବୁଚି ଚାହୁଁଛି ଏକ ବି ଆ ବ୍ୟବସାୟ କରିବା ପାଇଁ।
ହଁ ମାନେ ଏମିତି ଯୋଉ ପରିବା ପତ୍ର ଚାଷ ମାନେ ସେ ପରି ପନିପରିବା ବ୍ୟବସାୟ ନା ଏ ଯୋଉ ମାନେ ଆମର ଇଏ ଡାଲି, ଚାଉ ଫଳ ଦୋକାନ ଭୂଷା ଦୋକାନ ନା ଏମତି କଣ କଣ ଏଇଚି
ସେମିତି ତ କିଛି ନାହିଁ କିନ୍ତୁ ମୋର ଡାଲି, ଚାଉଳ କଥା କହୁନି ମୁଁ କହୁ ଯେ ମାନେ କିଛି ବ୍ୟବସାୟ ଯେମିତି କି ମୁଁ କିଛି ଲୋକଙ୍କ ସାହାଯ୍ୟରେ ମାନେ କିଛି ଲୋକଙ୍କୁ ନିଯୁକ୍ତି ଦେଇ ଏକ ଆ ନୂତନ ଚାଷ ଆରମ୍ଭ କରିବି କିମ୍ବା ଗାଈ ଯେମିତି କି ଗାଈ ଚାଷ ଏଇ
ହଁ ଗାଈ ଚାଷ କରୁନାହାନ୍ତି ଗୋମାତାଙ୍କ ସେବା କରିବା ଭଲ ମହା ପୁଣ୍ୟ ଅର୍ଜନ ହେବ। ଗୋମାତାଙ୍କ ଚାଷ କଲେ ଭଲ ଏଇତ ଏବେ ତ ସବୁ ସରକାରୀ ମାନେ ଭଲ କିଏ ଦଉଚନ୍ତି ପଇସା ବି ସାହାଯ୍ୟ ହବ ଏ ଆଉ ଭଲ ଭଲ ଲୋନ୍ ବି କରିଦଉଚନ୍ତି ଯଉ ସଵୁ ସହାୟକ ଦ୍ଵାରା ଆମେ ସବୁ ଉପକୃତ ହେବା। ଉଁ ସେଇ ମାଧ୍ୟମରେ ଯାଉନାହାନ୍ତି ଭଲ।
ଦେଖନ୍ତୁ ଆ ଯେତେବେଳେ ବି ଆପଣଙ୍କ ଯେଉଁ ଯେକୌଣସି ବି ବ୍ୟବସାୟ ଆରମ୍ଭ କରନ୍ତି ଆପଣଙ୍କୁ କିଛି ଅଟୋର ଆବଶ୍ୟକ ପଡିଥାଏ।
ହଁ ଏବେ ସବୁ ସରକାର କରିଦେଇଛନ୍ତି ନା ଆଉ ଏମିତି ପଦାରେ ଯାଇକିରି ଦାଦାମ ନ ଖଟିବା ଅପେକ୍ଷା ନିଜେ ଯଦି ସବଲମ୍ବୀ ହବାକୁ ଚାହିଁଵ ତାହେଲେ ସିଏ ତ ଲକ୍ଷ ଲକ୍ଷ ପ୍ରତି ଗୋଟେ ଯୋଜନା ଖୋଲିଚନ୍ତି ସେଥିରେ ସେ ସବୁ ଲକ୍ଷ ଲକ୍ଷ ଟଙ୍କା ଦେଉଚନ୍ତି ଯୋଉ ଫଳରେ କି ଆମେ ସେଇ ପଇସାକୁ ଆଣି ଆମେ ଗୋଟେ କିଛି ଚାଷ ଆରମ୍ଭ କରିବା ଯେମିତି କି ଗୋ ପାାଳନ, ପଶୁ ପାାଳନ ଯେମିତି ଯୋଉ ଛେଳି ଏ ଯୋଉ ମେଣ୍ଢା ମଇଁଷି ଏଇ ସବୁ ରଖିକିରି ତାଙ୍କ ପାଳନ କରିକି ତାଙ୍କ ଗୋରସ କୁ ଆମ ବିକ୍ରୟ କରିକିରି ସେଥିରୁ କିଛି ଭଲ ପଇସା ଉତ୍ପାଦିତ ହେଇପାରିବ।
ଦେଖନ୍ତୁ ଆପଣ ଯାହା କହିଲେ ମୁଁ ବୁଝିପାରୁଛି ଦେଖନ୍ତୁ କିନ୍ତୁ ସରକାର ଆପଣଙ୍କୁ ଅ ଅତି ବେଶୀରେ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ଦେଇପାରିବେ।
ହୁଁ।
ଦେଖନ୍ତୁ ଆପଣ ଯେତେବେଳେ କୌଣସି ଆପଣ ତାର ଗୋ ପାଳନ ସ୍ଵୟଂ ନିଜେ କରି ପାରିବେ କିନ୍ତୁ ଦେଖନ୍ତୁ ଆପଣ ଯେତେବେଳେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ଆପଣଙ୍କୁ ଓ ଅତି କମ ରେ କୋଡିଏରୁ, ତିରିଶ ଲକ୍ଷ ଟଙ୍କାର ଆବଶ୍ୟକ ପଡ଼ିବ।
ହୁଁ ଇଏ ତ ସତ୍ୟ କଥା।
କୋଡ଼ିଏ, ତିରିଶ ଲକ୍ଷ ବି କିଛି ନୁହେଁ ପଚାଶ ଲକ୍ଷ ଧରନ୍ତୁ। କାହିଁକି ନା ଦେଖ ଦେଖନ୍ତୁ ଆପଣ ଯେ ପ୍ରଥମେ ଆପଣ ଯେତେବେଳେ ବ୍ୟହସ୍ ଚେଷ୍ଟା କରିବାକୁ ଚାହିଁବେ ଆଜିିକାଲି ଏକ ଏକ ଗାଈର ମୂଲ୍ୟ କେତେ ଆସୁଛି। ଅତି କମ କମ ରେ ପଚାଶ ରୁ ଷାଠିଏ ହଜାର ଟଙ୍କା।
ହଁ ସେ ହଲିଷ୍ଟନ୍ ଗାଇକି କଣ କହୁଛନ୍ତି।
ଗାଇ ହୋତ୍
ସବୁ ଗୋମାତା ଆଣୁଛନ୍ତି ବାହାରୁ ଯେତେ ସବୁ ଅଧିକ ପଇସାରେ କ୍ରୟ କରିକି ଆଣୁଛନ୍ତି ଯେହେତୁ ଏ ଯୋଉ ଗଈ ମାନ ଅଳ୍ପ ଅଧିକ ବକାରରେ ଭଲମାତାସିକଏ ଜାଣ ଯୋଉ ଯିଏ ବହୁତ ଅଧିକ ଓରଷୋ ଦେଉଥିବେ ଯାହା ଫଳ କି ଅଧିକ ଗୋରା ସବୁ ଆଉ ହରିଆଣ ଗାଈ ଏଇ ସବୁ ଆଣିକିରି ବ୍ୟବସ୍ତାରେ ଉପ ଯୁକ୍ତ ଉପ ମାତା ଏଇ ମହାପୁରୁଷ
ଆପଣ ଦେଖନ୍ତୁ ଆପଣ ଯେତେବେଳେ ବି ଏକ ବ୍ୟବସା ଆରମ୍ଭ କରଛନ୍ତି ଆପଣ ତ ପ୍ରଥମତଃ ଉନ୍ନତ ଅଁ ଗାଈ